ହଁ ହ୍ୟାଲୋ ଜଗନ ସଙ୍ଗ ନମସ୍କାର କଣ କରୁଛ?
କିଛି ନାହିଁରେ ବନ୍ଧୁ ତୋରି ଫୋନ ଆସିଲା ବୋଲି ଉଠ ଉଠେଇଲି ତମେ କଣ କରୁଛ?
ମୁଁ ଛାତ ଉପରେ ବସିଥିଲି। ଟିକେ ବଢିଆ ବଢିଆ ହାବା ଚାଲିଛି ତ ହାବା ଖାଉଥିଲେ ହଠାତ୍ ସମୁଦ୍ର କଥା ମତେ ଟିକେ ମନେ ପଇଲା ତ ମୁଁ ସେଥିପାଇଁ ତମକୁ କଲଟା କଲି ଆଉ।
ସମୁଦ୍ର କଥା କାଇଁ ହଠାତ୍ କାହିଁକି?
କଣ ହେଇଛି କି କାଲି ମୁଁ ଗୋଟେ ସମୁଦ୍ରର ଫଟୋ ଦେଖିଲି। ବୁଝିଲ ବହୁତ ସୁନ୍ଦର ଲାଗୁଥିଲା। ସେଥିପାଇଁ ଭାବିଲି ତମକୁ ଟିକେ ପଚାରିବି।
ବହୁତ ଭଲ ବିଷୟ ତ ମୁଁ ବି ସମୁଦ୍ରକୁୁ ବହୁତ ଭଲ ପାଏ।
ଓହୋ ମୁଁ ମଧ୍ୟ। ତମର ସବୁଠୁ ପ୍ରିୟ ଜାଗା କଣ ବନ୍ଧୁ ପାହାଡ ନା ସମୁଦ୍ର?
କହିବାକୁ ଗଲେ ତ ମୋର ପ୍ରିୟ ଜାଗା ହଉଛି ପାହାଡ କିନ୍ତୁ ଏବେ ପାଇଁ ମୋର ସମୁଦ୍ର ଅଛି ଆଉ।
ହଁ ଯାହା ଲାଗିଲାଣି ତମେ ହ ମତେ ଗୋଟେ ଦୁଗଲା ମଣିଷ ଲାଗିଲଣି।
ଆଚ୍ଛା ଆଚ୍ଛା
ସମୁଦ୍ର କହିକି ପାହାଡ କଥା ଆ ହଁ ପାହାଡ ବି ଭଲ ଜାଗା। ଚଢିବ
ହଁ ହଁ କେତେ ଭଲ ଜାଗା ଆଉ। କିନ୍ତୁ ସମୁଦ୍ର ବି ମତେ ଭଲ ଲାଗୁଛି ଟିକେ?
କାହିଁକି?
ଦେଖ ମୁଁ ଯେତେବେଳେ ସମୁଦ୍ର ପାଖକୁ ଯାଉଛି ମାନେ ଜାଣ ମାନେ ସମୁଦ୍ର ପାଖକୁ ଯାଉଛି ସେଠି ବସୁଛି ମନଟା ଟିକେ ଶାନ୍ତ ଲାଗୁଛି।
ତମେ ପୁଣି ସମୁଦ୍ର ପାଖରେ ଯାଇକି ମନଟା ଶାନ୍ତି କରିଛ ତମେ? ଏବେ ଯାଇଥିଲ ସମୁଦ୍ର ଲୋକକୁ ରାତିରେ କଣ ହେଇଥିଲା ମୁଁ ଜାଣିନି।
ହଁ ହଁ ସେ ସେଟା ରାତିରେ ଯାଇଥିଲେ ବୋଲି ଦେଖାଗଲାନି ସେ ଅଲଗା କଥା ମୁଁ ଏବେ ଦେଖ କାଲି ଯାଇଥିଲି। କାଲି ଯାଇକି ଦିନରେ ବସିଲି କେତେ ଶାନ୍ତି ଲାଗିଲା।
ନାଇଁ ଦେଖା ଗଲାନି କଥା ନୁହଁ। ତମକୁ ପା କିଏ ଗୋଟେ ପୁଚୁକା କରି ଯାଇଥିଲା।
ଆରେ ସେ ଗୋଟେ ସାଙ୍ଗଟି ଦେଖା ମୁଁ ଆଉ କଣ କହିବି?
ତାହେଲେ ସେ ପ୍ରୀତମ ବାବୁଙ୍କର ସାଙ୍ଗ ଥିବେ।
ହଁ ହଁ ସେଇୟା ହେଇଥିବ ଏବେ ତ ମୋର ତ ସମୁଦ୍ର ହିଁ ଭଲ ଅଛି।। ଟିକେ ଏପଟକୁ ଆସ।
ଆଚ୍ଛା ସତରେ ଲହରୀର ଶବ୍ଦ ଶୁଣିଲେ ଅଲଗା ପ୍ରକାରର ଆନନ୍ଦ ମିଳିଯାଉଛି ସ ବନ୍ଧୁ।
ହଁ ହଁ। ସେ ଶବ୍ଦରେ ଗୋଟେ ଅଜବ କହିବାକୁ ଗଲେ ଆକର୍ଷଣ ଅଛି ବୁଝିପାରୁଛ?
ହଁ ବନ୍ଧୁ। ବା ବନ୍ଧୁ ତମର ମନେ ଅଛି ଆମେ ଶେଷ ଥର କେବେ ସମୁଦ୍ର ଦେଖି
ହଁ ବନ୍ଧୁ ଆମେ ତ ଶେଷ ଥରେ ଆମେ ପୁରୀ ଯାଇଥିଲୁ ବନ୍ଧୁ।
ନା ବନ୍ଧୁ। ତମ ମାନେ ଏକା ଯାଇଥିଲ ମତେ ବା ଘରେ ଛାଡି ଦେଇକି ପଳେଇଥିଲ। ଭୁଲି ଜାଉଛ।
ଆରେ ହଁ ସେଇଟା ତ ସତ କଥା କିନ୍ତୁ ଆମେ ସାଙ୍ଗ ହେଇକି ବି ତ ଥରେ ଯାଇଥିଲେ ନା? ମାନେ ଦେଖ ତମ ସାଙ୍ଗରେ ଆମେ ଶେଷଥର ପୁରୀ ହିତ ଯାଇଥିଲୁ।
ହଁ ବନ୍ଧୁ ଠିକ କଥା କହିଲ। ଆ ଆଉ ତାଉ ବନ୍ଧୁ ଉ ତମର ଅ ହଁ ସାଙ୍ଗ, ହଁ ବନ୍ଧୁ, ସକାଳୁ ସକାଳୁ ସୂର୍ଯ୍ୟ ଉଦୟ ଦେଖିବାକୁ ଯାଇଛି। ନ୍ତୁ ମଜା ଆସି ନଥିଲା।
ଏବେ ମନେ ପଡିଲା ତ, ସେ ଦୃଶ୍ୟ ଏପର୍ଯ୍ୟନ୍ତ ବି ମୋର ମ ଭୁଲି ହଉନି।
କଣ କହିଲ ପୁରା ମୋ ମନକୁୁ ଛୁଇଁଗଲା ବନ୍ଧୁ। ମୁଁ ମଧ୍ୟ, ମୁଁ ମଧ୍ୟ ନୁହେଁ, ସମୁଦ୍ର ରୁ ସୂର୍ଯ୍ୟ ଧୀରେ ଧୀରେ ଉଠି ଆସୁଥିବା ଦେଖି ମତେ ବି ବହୁତ ସୁନ୍ଦର ଲାଗିଥିଲା।
ଆଉ ସେ ସମୟର ଥଣ୍ଡା ହାୱା
ଓହୋ ପୁରା ମତେ ଭାତ ଉପରେ ସେଇଭଳିଆ ମାନେ କଣ କହିଲେ ପୁରା ସେଇ ଭଳିଆ ଫିଲିଙ୍ଗ ଆସିଲା।
ହଁ ହଁ, ତଥାପି ମୁଁ ତ ବହୁତ ଫଟୋ ଉଠାଇଥିଲି।
ହଁ ଜଣା ପଡୁଥିଲା, କେତେ ଉଠେଇଥିଲା ତମେ?
ଆଚ୍ଛା, ଆଚ୍ଛା, ହଁ ମୁଁ କିନ୍ତୁ ତମର ତ ପ ମୁଁ ତ ତମର ଫଟୋ ଉଠାଇଥିଲି କିନ୍ତୁ ତମେ ତ କଣ କରିବ, ତମେ ସବୁ ଭୁଲିଗଲ କୋଉଠି ରଖିଥିଲ? ଏବେ ଦେଖ ଟିକେ କୋଉଠି ରଖିଛ ଫଟୋ
ଟିକେ ରୁହ ବନ୍ଧୁ, ମୁଁ ଦେଖୁଛି, ଏବେ ସାଙ୍ଗେ ହିଁ ମିଳିଯିବ। ଅ ମୁଁ ତ ବହୁତ, ମୁଁ ମଧ୍ୟ କିନ୍ତୁ ଫଟୋରେ ସେ ସୁନ୍ଦରତା ସମ୍ପୂର୍ଣ୍ଣ ଧରା ପଡିଲାଣିି ବନ୍ଧୁ।
ସତ କଥା। ନିଜର ଆଖିରେ ଦେଖିଲେ ଯେଉଁ ଅନୁଭବ ହୁଏ, ଫଟୋ ରେ ସେଇଟା ଆସେନି।
ହଁ ବନ୍ଧୁ ଠିକ କଥା, ତମର କଣ ଲାଗୁଛି? ତମକୁ କଣ ଲାଗୁଛି କାହିଁକି ଏତେ ଲୋକ ସମୁଦ୍ର ଦେଖିବାକୁ ଯାଉଛନ୍ତି?
ମତେ ତ ଲାଗୁଚ ଅ ସମୁଦ୍ରର ବିଶାଳତା ଲୋକମାନଙ୍କୁ ଆକର୍ଷିତ କରେ।
ବିଶଳତା ମାନେ
ଦେଖ ଯେତେ ଦୂର ଦେଖିଲେ ମଧ୍ୟ ପାଣି ହିଁ ପାଣି ଦେଖାଯାଏ।
ହଁ ବନ୍ଧୁ ଠିକ କଥା।
ସେଇଟା ଦେଖିଲେ ଆମ ଚିନ୍ତା ସବୁ ବହୁତ ଛୋଟ ଲାଗିବାକୁ ଲାଗେ।
ୱା ବହୁତ ସୁନ୍ଦର କଥା କହିଲ ବନ୍ଧୁ।
ସତରେ ମୁଁ ଯେତେବେଳେ ଚିନ୍ତିତ ଚିନ୍ତିତ ଥାଏ ପ୍ରକୃତି ପାଖକୁ ଯିବାକୁ ଭଲ ପାଏ।
ପ୍ରକୃତି ନା, ଏବେ ଧରା ପଡିଗଲା ତମ ସତ ମୁଁ ମଧ୍ୟ ଆ, ମୁଁ ମଧ୍ୟ
ଆଜ୍ଞା ବନ୍ଧୁ।
ତାହେଲେ ଜଣା ପଡୁଛି ପ୍ରକୃତିର ପ୍ରକୃତି ଖରାପ।
ଆଜ୍ଞା ବନ୍ଧୁ, ସମୁଦ୍ର ଆମ ମାନଙ୍କୁ ଶାନ୍ତ କରିବେ କିନ୍ତୁ
କିନ୍ତୁ ସମୁଦ୍ର କେବଳ ସୁନ୍ଦର ନୁହେଁ?
କେମିତି?
ବହୁତ ଶକ୍ତିଶାଳୀ ମଧ୍ୟ।
ହଁ ଝଡ଼ ସମୟରେ ଲହଡ଼ି, କେତେ ଭୟଙ୍କର ହୁଏ।
ମୁଁ ତ ନିଜେ ଟେଲିଭିଜନରେ ଦେଖିଥିଲି କେବେ କେବେ ସମୁଦ୍ର ପାଖରେ ଥିବା ଘର ମଧ୍ୟ ନଷ୍ ଷ୍ଟ ହୋଇଯାଏ।
ସେଥିପାଇଁ ତ ସମୁଦ୍ରକୁୁ ସମ୍ମାନ କରିବା ଦରକାର।
ନର୍ମାଲ ନା ତମେ ବା ସେଦିନ ଯାଇକି ବନ୍ଧୁ ଜଲପରି ହେଇକି ସମୁଦ୍ରରେ ବୁଲୁଥିଲ।
ଆରେ ବୁଝିପାରୁନା ସମ୍ମାନ କରିବା ଦରକାର। ତମେ ଏଠିକୁ ଆସ।
ଠିକ କହିଲ।
ପ୍ରକୃତି ବହୁତ ସୁନ୍ଦର କିନ୍ତୁ ତାକୁ ହାଲୁକା ଭାବିବା ଉଚିତ ନୁହେଁ, ଯେମିତି ତମେ ଏବେ ଭାବୁଛ, ହାଲୁକା ଭାବୁଛ। ଏପଟ ସେପଟ କରି ଟିକେ ମାନେ ଅ ପାଣିକୁ ପକଉଛ। ମାନେ ବୁଝିପାରୁଛ ସମୁଦ୍ର ପରି, ତ ବୁଝି ବୁଝି ପାରୁନ, ତମେ ଯଦି ଟିକେ ଏପଟ ସେପଟ କରିବ ତାହେଲେ ତମକୁ ମିଳିବନି।
କଣ କରିବା? କଣ କରିବା ବନ୍ଧୁ ମୋର ତ ଗୁଣ ଏପଟ ସେପଟ କରିବା ଆଉ। ଆଉ ଆଉ ଗୋଟେ କଥା।
କଣ?
ଆଉ ଗୋଟେ କଥା।
କଣ କହୁନ?
ସମୁଦ୍ର ଆମକୁ ବହୁତ ସସ ସମ୍ପଦ ମଧ୍ୟ ଦେଇଥାଏ।
ହଁ ହଁ, ମାଛ ତ ସବୁଠୁ ବଡ ଉଦାହରଣ।
ଯା ହଉ ବନ୍ଧୁ ତମେ ମା ଛ କଇଲ। ମୋର ଆଉ ଜଣେ ବନ୍ଧୁ ଅଛନ୍ତି ସେ ଥରେ ଡ଼ଲଫିନ
ଆଛା ଆଛୁ ଆ ତାଙ୍କୁ ତାହେଲେ ଡଲଫିନ୍ ପସନ୍ଦ?
ନାଇଁ ନା ଡଲଫିନ ପସନ୍ଦ ନୁହଁ, ମୋର ଗୋଟେ କଥା ଡଲଫିିନ ଲୁଣିଆ ପାଣିରେ ରହିଲା କେମିତି?
ଆଚ୍ଛା ଆଚ୍ଛା। ଆ ଡଲଫିନ୍ ଲ ଡଲଫିିନ ଯଦି ଲୁଣିଆ ପାଣିରେ ନ ରହିବେ ଆଉ କିଏ ରହିବ ବନ୍ଧୁ।
ଆରେ ଡଲଫିନ ତ ମିଠା ପାଣିରେ ରହେ।
ସେ ଡଲଫିନ୍ ଆଉ କିଏ ହେଇଥିବ ବନ୍ଧୁ ତମେ ଏପଟକୁ ଆସ।
ଓହୋ ଲ
ବୁଝିପାର ନା।
ହଁ ବନ୍ଧୁ ଲକ୍ଷ ଲକ୍ଷ ଲୋକ ମାଛ ଧରି ନିଜର ଜୀବିକା ନିର୍ଭର କରୁଛନ୍ତି।
ଠିକ କଥା।
ଆଉ ସମୁଦ୍ର ପଥ ଦ୍ଵାରା ଦେଶ ମ ଧ୍ୟ ଅ ବ୍ୟବ ଦେଶରେ ମଧ୍ୟ ବ୍ୟବସାୟ ମଧ୍ୟ କରାଯାଉଛି।
ହଁ ହଁ ବଡ ବଡ ଜାହାଜ ସମୁଦ୍ରରେ ଚାଲନ୍ତି।
ମୁଁ ଛୋଟବେଳ ଭାବୁଥିଲି ସମୁଦ୍ରର ଶେଷ କେଉଁଠି?
ହେ ହେ, ମୁଁ ବି ମଧ୍ୟ ଭାବୁଥିଲି ବନ୍ଧୁ।
କିନ୍ତୁ ବନ୍ଧୁ ତମେ ଏହେଁ ଜାଗାରେ ଯଦି ଆହା କରିଥାନ୍ତ ଟିକେ ଭଲ ହେଇଥାନ୍ତା।
ଆଚ୍ଛା ଆଚ୍ଛା ବୁଝିଲି।
ପରେ ପରେ ବୁଝିଲି ଯେ ସମୁଦ୍ର କେତେ ବିଶାଳ।
ଆମ ପୃଥିବୀର ଅଧିକାଂଶ ଅଂଶ ତ ପାଣିରେ ଅଛି।
ତଥାପି ବନ୍ଧୁ ପାଣିରେ ଥାଇକି ବି ଆମେ ପାଣିରେ ନ ବୁଡିକି ସେମାନଙ୍କର ସ୍ମୃତିରେ ବୁଣିବା ପାଇଁ ଭଲ ପାଉଛି କଣ କରିବା କହିଲ?
କଣ କରିବା ଆଉ ସମୁଦ୍ର ଭିତରେ କେତେ ପ୍ରକାରର ଜୀବଜନ୍ତୁ ମଧ୍ୟ ଅଛନ୍ତି।
ମାଛ, କଙ୍କଡ଼ା, ଚିଙ୍ଗୁଡି, ସାର୍କ, ଡଲଫିନ୍। ଏସେଟ୍ରା।
ଆଉ ଅନେକ ଜୀବଜନ୍ତୁ ଯାହା ବିଷୟରେ ଆମେ ଅଧିକା ଜାଣିନୁ।
ବହୁତ ଆଶ୍ଚର୍ଯ୍ୟ ଲାଗେ ବନ୍ଧୁ।
ମୋର ତ ସମୁଦ୍ରର ଗଭୀରତା ବିଷୟରେ ଭାବିଲେ ମଧ୍ୟ ଆଶ୍ଚର୍ଯ୍ୟ ଲାଗେ।
ବନ୍ଧୁ ତମେ ତ ସବୁବେଳେ ଗଭୀରତା ବିଷୟରେ ହିଁ ଭାବ। ତା ଛଡା ଆଉ କଣ ଭାବ କି ତମେ, କେମିତି କହିଲ?
ଦେଖ କିଛି ସ୍ଥାନ ଏତେ ଗଭୀର ଯେ ସୂର୍ଯ୍ୟର ଆଲୋକ ମଧ୍ୟ ତଳକୁ ପହଞ୍ଚି ପାରେନି।
ସତ ନା କଣ?
ହଁ।
ତାହେଲେ ସେଥିରେ ରହୁଥିବା ଜୀବଜନ୍ତୁ କେତେ ଭିନ୍ନ ହେଇଥିବେ ଭାବିଲ ଦେଖି।
ନିଶ୍ଚୟ ନିଶ୍ଚୟ।
କିନ୍ତୁ ବନ୍ଧୁ ଆମ ସମୁଦ୍ର ଏବେ କିଛି ସମ ସମସ୍ୟାର ସମ୍ମୁଖୀନ ହେଉଛି କି?
ମୁଁ ଜାଣିନି, ତମ ଯୋଉ ତମ ପ୍ରଦୂଷଣ କଥା କହୁଛ ନା।
ହଁ ବନ୍ଧୁ ପ୍ରଦୂଷଣ କଥା ହିଁ ମୁଁ କହୁଛି।
ହଁ ହଁ। ବହୁତ ଲୋକ କହିବାକୁ ଗଲେ ତାଙ୍କର ଅଳିଆ ଆବର୍ଜନା ସବୁ ସମୁଦ୍ରରେ ହିଁ ପକାଉଛନ୍ତି।
ହଁ ବନ୍ଧୁ ତମେ ଯୋଉ କାଲି ଆଇଥିଲ ତମେ କିଛି ପକେଇନ ତ?
ନାଇଁ ନାଇଁ ବନ୍ଧୁ ମୁଁ ସେମିତିକା କାମ କରେନି, ସେ ପ୍ଲାଷ୍ଟିକ ପାଇଁ ତ ସମୁଦ୍ରର ସେଇ ପ୍ଲାଷ୍ଟିକ ପାଇଁ ତ ସମୁଦ୍ରର ଜୀବଜନ୍ତୁ ମାନେ କଷ୍ଟ ପାଆନ୍ତି।
ଆ ମୁଁ ଯଦି ଜାଣିନି ତମେ କେ କରୁଚ ତମ ଆଡେ ଭଦ୍ର ଲୋକ ହଉ ଛାଡ ବନ୍ଧୁ ସମୟର ପରିସମାପ୍ତି ଘ
ଆଜ୍ଞା ବନ୍ଧୁ।
ହଉ ରଖନ୍ତୁ ବନ୍ଧୁ।
ଆଜ୍ଞା ଆଜ୍ଞା।